ହଁ କେମିତି ଅଛ?
ମୁଁ ଭଲ ଅ ଛି ନମସ୍କାର ମାଡ଼ାମ।
ନମସ୍କାର କେମିତି କଣ ବେଲେ ମାର୍କେଟ ଯାଇଥିଲେ ଏମତି କଣ ବୁଲାବୁଲି କରିବା ପାଇଁ ନା କଣ ଜିନିଷ‌ କିଣିବା ପାଇଁ?
ହଁ ନାଇଁ ନାଇଁ ଏଇ ଆମର ପର୍ବ ଏବେ ଆସୁଛି ନା। ରଜ ତା ପାଇଁ ଆଜ୍ଞା ଆଜ୍ଞା ଆଜ୍ଞା ତା ତା ପାଇଁ ଟିକେ ଯାଇଥିଲୁ ବଜାରକୁ। ସେଇ ବ୍ଲାଉଜ ଫ୍ଲାଉଜ ଦେଇଥିଲି ତ ତ ସେଇଟା ସିଏ ମାନେ ସିଲେଇ କରିଛି ନା ନାଇଁ ସେଇଟା ଦେଖିବା ପାଇଁ। ତ ହେଇଯାଇଛି ସବୁ। ସବୁ ହଁ କିନ୍ତୁ ମାନେ ତାର ଯୋଉ ଆମର ଟେଲର ଟା ଅଛନ୍ତି ନା ସିଏ ଭଲ କରି ସିଲେଇ ନଥିଲେ। ତ ସେଥିପାଇଁ ତାକୁ ତାକୁ ଆଉ ଥରେ କହିଲି କି? ଆପଣ ଟିକିଏ ଭଲ କରି ମାନେ ସିଲେଇ ଦିଅନ୍ତୁ। ତୁ ତ ସେଟା ମାନେ ଭଲରୁ ହେଇ ଯିବ ବୋଲି ହଁ ସେଇଟା ସେଇ ହଁ ସେଇଥିପାଇଁ ଟିକେ ଟିକେ ଡେରି ହେଇଗଲା ଆଉ
ହୁଁ ମୁଁ ବି ଆଜି ସକାଳେ ରଜ ପାଇଁ ଯାଇଥିଲି ମୁଁ ଆଣିଥିଲି। ତି ତିନି ଦିନି ହେଲାଣି ଆଣିଥିଲି ମୋ ଗାଡି ଡିକିରେ ଥିଲା। ତ ମେ ସମ୍ବଲପୁରୀ କପଡ଼ା ତାକୁ ମୁଁ ଗୋଟେ କୋଟ ସେଟ୍ କରିବା ପାଇଁ ଦେଇକି ଯାଇଛି। ତ ସେ ଟିକେ ମୁଁ ଆସି ତାଙ୍କୁ ଡିଜାଇନ ଦିଏ ପୁରା ମୋର ରଡି ଯାଇନ୍ତି ତ ସେ ପଜିନ ଡିଜାଇନ ଦେବି ସେ ପୁରା ପୁରା ଡ ବନେବେ ବ ବୋଲି ଆପଣ ପାଖ ମନେ କର କିଛି ଗୋଟେ ଦେଖିଥିବେ ଆପଣଙ୍କୁ ସୋସିଆଲ ମିଡିଆରୁ କିଛି ଭଲ ଲାଗିଥିବ ତ ଆପଣ ତାଙ୍କୁ ସୋଟ ମାରି ମାରି ସାରା ପରେ ତାଙ୍କୁ ପଠେଇ ଦେଇ କେତେ କପଡ଼ା ଲାଗିବ ବା ଫୋନ ରେ ସେ ମତେ କହିଦେବେ ଟିକେ କପଡା ଲାଗିବ ମୁଁ ଯାଇକି କପଡା କିଣିକରି ଆଣେ ଆଉ ତାଙ୍କୁ ଦିଏ ତୋବେଳେ ତାଙ୍କୁ ତାଙ୍କ ମୋ ମନରେ ତାଙ୍କ ପ୍ର ସେେ ଟିକେ ଡର ମାନେ ମୁଁ ସେ ଟିକେ ମତେ ଡରନ୍ତି କାହିଁକିରି କହିଲେ ତୁ ଯଦି ମତେ ଚାରି ତାରିଖ କହିଥିବେ ମୁଁ ତାଙ୍କ ଖାତାରେ କହି ମତେ ଚାର ଦିନି ଛଅ ଦିଅ ଛଅ କହୁଛ ମାନେ ଛଅ ଦିଅ ତମେ ଯଦି ମେ ଚାର କହୁଛ। ଁ ତମ ଚାରିାରିଖି ଛଅ ତିଖୁଛି ମୁଁ ଜଣିୁ ତମ ଚାରିଖ ଦେଇ ପାରିବନିମ ଯି ପେପ ଛ ଲାଗୁଛିାର ଛ ଟାଁ ତ ସେଇ ଏଇଛା ବି ଆମର ଦେ ବୋଇଲେ ତାଙ୍କର ମୋର ବହୁତ ଝଗଡା ବି ହୁଏ।
ଆଚ୍ଛା ସେମିତି ହେଇଯାଏ ମ ମୋର ବି ଶାଢୀ ଟା ଭଲ ଭଲ କରି କରଲାନି ସିଏ ତ ମୁଁ ପଚାରିଲି କୁଆଡେ ଗଲେ ହେଲା ଆଉ ଗୋଟେ ଏମତି ଡ୍ରେସ ଟା ବି ଦେଇ ମ କି ଜ ମୁ କି? କୁ ବି ଫଟ କଟିଂ କରିଦେବେ ଆପଣ ତ ଭଲ କରି ମାନେ ଟିକେ ଇଏ କରିବେ ତ ପଚାରିଲେ କି ଏଇ ନା ପିରେ ନା କରିବି ବୋଲି ମୁଁ ମୁଁ କହିଲି ହଁ ସେଇ ନା କିିରେ ହି କରିଦେବେ ତ ସିଏ ପର୍ଯ୍ୟନ୍ତ କରିିବ ନଥିଲା। ତ ସେଇଟା ଟିକେ ମତେ ବି ରାଗ ଲାଗିଲା ମୁଁ କହିଲି କାଲି ପର୍ଯ୍ୟନ୍ତ ଆପଣ କରିଦିଅନ୍ତୁ। କିନ୍ତୁ ଯେମିତି ସେମିତି କରିବେନି ଭଲ କରି ହି କରିବେ ନହେଲେ ଫେର୍ ମୁଁ ଆସିବି ମତେ ଇଏ ହବ ବୋଲି ଆଉ ମୁଁ ପଇସା ଭି ଦେବିନି ବୋଲି ମୁଁ କହିଲି ସେମାନଙ୍କୁ ତ ସେମାନେ କହୁଛନ୍ତି ହେଇଯିବ ମ୍ୟାଡାମ ବୋଲି ଆଜ୍ଞା
ସେ କହିଲେ କି ତାପରେ କହିଲେ ତାପରେ ତାଙ୍କର ତାଙ୍କ ସେ ଏମିତି ବି ପୁରା ସେ ଏତେ ଫେମସ୍ ଯେ ଆପଣ ବିଲେପୁ ତାଙ୍କ ପାଖରେ ପନ୍ଦରଟା ପିଲା ଖାଲି ରୁହନ୍ତି କାମ କରିବା ପାଇଁ
ଆଜ୍ଞା
ପନ୍ଦରଟା ପିଲାଙ୍କୁ କହିଲେ ଏ ମ୍ୟାମଙ୍କର ଯିଏ ବି ରେସପନସିବିଲିଟି ନବ ଦେଖ ମୁଁ ଗାଳି ଖାଇପାରିବିନି ଆଉ ଆପଣ ମତେ ତାପରେ ସେ ଜଣେ କହିଲେ ତାପରେ ତାଙ୍କର ମୁଁ ପଳେଇ ଯାଉଥିଲି ତାପରେ ତାଙ୍କ ମନ ଭରେ କଣ ଭାବିଲେ କେ ଡାକିଲେ ତହଲେ ଆସନ୍ତୁ ଆଉ ଆପଣ ମୋର ଗୋଟେ ବହୁତ ଭଲ କଷ୍ଟମର ଆଉ ମତେ ନା ମତେ କହିହୁଥିବ ପାଞ୍ଚଶହ ଟଙ୍କା କି ହଜାର ଟଙ୍କା ମୁଁ ପଇସା କେବେ କାଟେନି ଭାଇ ତୁ ବାକି ଯେତିକି କହୁଛୁ ନେ
ହଁ ଆଜ୍ଞା ମୋର ମାନେ ସେଇ ଜିନିଷ ଟା ଅନ୍ୟ ଥର ମିଳିବନି ନା।
ହଁ। ୱାନ୍ସ ନଷ୍ଟ ହେଇଗଲେ ମୁଁ ମୋର ପଇସାକୁ ପଇସାଗଲା ମୁଁ ତା କ ପିନ୍ଧି ପାରିବିନି। ନହେଲେ ମୋତେ ସବୁ ତାପରେ କହିଲେ ନା ମ୍ୟାଡ଼ାମ ମୋ ମୋ ଝିଅର ବାହାଘର ଆଉ ଆପଣଙ୍କ ନଂ ତାପରେ ମୋର ଗୋଟେ ଡାଇରରିରେ ଦେଲେ ମୋ ଆଡ୍ରେସ ଡିଟେଲ ସବୁ ଲେଖିଲେ। ଆଉ ମୋର ଗୋଟେ ଛୋଟ ରିକୁଏଷ୍ଟ। ଆଉ ପ୍ଲିଜ ଯାହାହଲେ ବି ମୋ ଝିଅ ବାହାଘରେ ଆପଣ ଆସିବେ ଆଉ ଆଶୀର୍ବାଦ ଦେଇକି ଯିବେ। ମୁ କହିଲି ନାଇଁ ନାଇଁ ଯା ଝିଅ ଥିଲା ଝିଅ ସହିତ କଂଗ୍ରାଚୁଲେସନ କଲେ ତାଙ୍କ ଝିଅ ଟା ବି ତାଙ୍କ ଏସ ପୁ ଲେ ସେଣ୍ଟରାକୁ ବି ତାଙ୍କ ଟୋଟାଲି ସେନଟର ଟାକୁ ସେ ବହୁତ ଘଣ୍ଟି ହ୍ୟନଣ୍ଡଲ କରୁଥିଲା। ସାର ବାହାର କାମ କରୁଥିଲ। ଭିତର କାମ କରୁ ତଁ କହିଲ ସାର୍ କେବେ କେମିତି କ କରିବେ ନା ଝିଅ ତ ଯାହା ହେଲାଣି ଝିଅକୁ ତ ବାହାଘର ଦେବି ମ୍ୟାଡାମ। ଆଉ ଝିଅକୁ କଣ ମୋ ନିଜର ଇଏ। ପାଇଁ ରଖିଦେବିକି ସେମିତି ତ କରିପାରିବିନି ନା ଆଉ ଦେଖିବା ସେ ଟାଇମରେ। ଯାହା ହବା କଥା ହବ ଏବେ ତ ଝିଅ ବାହାଘର ଭଲରେ ସରିଯାଉ ବୋଲିକି। ମତେ କହିଲେ । ତା ମନଟା ପୁରା ଯେତେବେଳେ କହିଲି ମୋ ଝିଅକୁ ମୁଁ ଗୋଟେ ଝିଅ ଗୋଟେ ପୁଅ। ଝିଅଟାକୁ ବିଦା କରିବା। ମଣ୍ଡ ପ୍ରାୟ ତାଙ୍କ ମୁହଁ ଦେଖୁଥାଏ ତୁଖି ଯାଇଥାଏ। ହଁ ଦେଖିବା ମ୍ୟାଡାମ କଣ କରିବା କହିଲେ। ତାପରେ ଝିଅଟା ବି ହେଲା।
ଛୁଆ ନା ମ୍ୟାଡ଼ାମ ଝିଅ ବି ପୁଅ ବି ମାନେ ବାହାଘରଟା ଏ ଟିକେ ମାନେ ବଡ ଜିନିଷଟା ଗୋଟେ ଯେମିତି ଆପଣ ଛୁଆ ମାନେ ପିଲା ଜନ୍ମ ହେଲେ ବହୁତ ମାନେ କ ଜଣେ ଜଣେ କରିପାରନ୍ତି ଯିଏ ତାର ମାନେ । ମ ଯାହାର ଥାଏ ସି ତ କରିପାରନ୍ତି ଯେମିତି କି ଆ ତାର ଖୁଆଇବା ପାଇଁ ସମସ୍ ସ୍ତଙ୍କୁ ଡାକନ୍ତି କି ହଁ ମୋ ବାବୁ ହେଇଛି ତାଙ୍କ ନାଁରେ ପୂଜା। କରନ୍ତି। ସବୁ କିଛି ସେଇ ଜିନିଷ। ସେମ୍ ବାହାଘରେ ବି କିନ୍ତୁ ବାହାଘରେ ତାଠୁ ବଢିକିନା ସବୁ ହୁଏ। କାହିଁକି ସେ ତମେ ବାହାଘର ଝିଅକୁ ବି ଦେଇଥାଉ ଯାହାଙ୍କ ଘରେ ତାଙ୍କର ପୁରା ଫ୍ୟାମିଲି ତାଙ୍କର ସାହି ପଡିଶା ଯେତିକି ବନ୍ଧୁଗଣ ଯାହାବି ସମସ୍ତେ ଆସିବେ ଆମର ବି ସେମ ଜିନିଷଟା। ବାହାଘରଟା ଗୋଟେ ବହୁତ ମାନେ। କଷ୍ଟ ବି ଆଉ ମାନେ ଗୋଟେ ଦେଖିଲେ। ବହୁତ ମାନେ କଣ କହିବି ରେସପନସିବିଲ୍
ହୁଁ ନାଇଁ ତାପରେ ମୁଁ ତାଙ୍କ ଝିଅକୁ ପଚ ଚାଲ୍ ଆରେ ଯଦି ମ୍ୟାରେଜ ମୁଁ ଭାବ ମ୍ୟାରେଜ ଭାବିକି କଟ ହ ଯଦି ମ୍ୟାରେଜ ପରେ ଆଫଟର ଆ କାମ କହିଲା ନା ମ୍ୟାମ୍ ମ୍ୟାରେଜ ପରେ ମୁଁ ଇଏ ପଳେଇବ ୱେଷ୍ଟ ୱେଷ୍ଟବେଙ୍ଗଲ ପଳେଇବ କଇଲା ତରଖିଲା ହଁ। ତାପରେ ତାର କଥାବାର୍ତ୍ତା ହେଲେ କିଛି ସମୟ ପର୍ଯ୍ୟନ୍ତ ତାପରେ ପଠେଇଲେ କହିଲେ ଯାଆନ୍ତୁ ମୁଁ ଆପଣଙ୍କୁ ଡିଟେଲସ୍ ଦେଖିକି ନଉଚି ପଠେଇବି ବାକି ବହୁତ ବିଲଲେ ପେନଫୁଲ ଜିନିଷଟେ ବହୁ ବ ଗୋଟେ ବାପା ମତେ କହୁଥାଏ ତା ମନରେ କେତେ କଷ୍ଟ ଦଉଥିଲା ଯେତେବେଳେ ବିଦା କରିବେ ତା ସମୟରେ ମତେ କେତେ କଷ୍ଟ ଅନୁଭବ କରୁଥଥିବା ଭାବରେ
କିନ୍ତୁ ଆଜ କାଲି ନା ମ୍ୟାଡାମ ବାହା କରିବା ମାନେ ସହଜ କଥା ବି ନୁହଁ ଆଉ ବାହା ହେବା ବି ସହଜ କଥା ନୁହଁ କାହିଁକି ଗୋଟେ ନିଜ ଫ୍ୟାମିଲିରେ ଆପଣ ମାନେ ନିଜ ପରିବାରରେ ଯେମିତି ଆପଣ ରହୁଛନ୍ତି ଯାହାବ କରୁଛନ୍ତି। ତ ସେଇଟାରୁ ମାନେ ଅନୁଭବ ତା ନା ଅନ୍ୟ ଫ୍ୟାମିଲିରେ ଆସେନି କାହିଁକି ପରିବାର ମାନେ ଆପଣଙ୍କର ବୁଝିବେ ବି ଦୁଃଖରେ ସୁଖରେ ସବୁରେ କିନ୍ତୁ ଅନ୍ୟ ଘରକୁ ଆପଣ ଯିବେ ତା ଘରର ମାନେ କେମିତି ସବୁ ମାନେ ମାନେ ମନରେ ସେମାନଙ୍କର କଣ? ଥିବ କଣ ନାାଇଁ ସେଟା ବୁଝିବା ପାଇଁ ଆପଣଙ୍କୁ ଜୀବନ ଦେଇଦେବେ କିନ୍ତୁ ସେଟା ବୁଝି ପାରିବେନି ଆ ଜଣ ଜଣଙ୍କର ପରିବାର ଏମିତି ଥାଆନ୍ତି କି ଆପଣଙ୍କୁ ମାନେ ନିଜ ଝିଅ ର ବି ମାନେ ବଢିକିନା ଆପଣଙ୍କୁ କରିବେ କିନ୍ତୁ ସେଇ ଜିନିଷ ଟା ହେଇ ପାରେନି ସମସ୍ତଙ୍କ ଦ୍ଵାରା
ଲୋକଙ୍କର ଚିନ୍ତାଧାରା ଆଜିା କ ଧୀରେ ଧୀରେ
ଚେଞ୍ଜ ହେଇଯାଉଛି ମାନେ ଭାବନ୍ତିନି ମ୍ୟାଡ କି ମାନେ ସିଏ ବି ଆ
ମୁଁ ଗୋଟେ ଶାଶୁ କେବେ କହାର ହେଇପାରିବନି ଗୋଟେ ଶ୍ୱଶୁର କେବେ କାହାର ହେଇ ପାରିବନି। ଗୋଟେ ନଣନ୍ଦ କେବେ ବୁି ପାରିବନ ଗୋଟେ ଦଅର କେବେ ଭ ପାରିବନ ଏଇଟା ଆକ୍ଚୁଆଲିୋ କଥା କାହିଁ କାହାର କାହାର। ମୁଁ ଗୋଟେ ଘର ଛାଡ଼ିକି ଆଉ ଗୋଟେ ଘରକୁ ଆସି ତ ସେଇ ଘର ଲୋକ ମତେ ସେତିକି ଆପଣେଇବା କଥା। କାହିଁକନା ମୁଁ ମୋର ସମୁସ୍ତଙ୍କୁ ଛାଡିକି ଆସିଚଛି ତମେ ପାଞ୍ଚ ଜଣ ଗୋଟେ ଗୋଟେ ଜାଗାରେ ଆଉ ମୁ ଜଣେ ତମ ପାଖକୁ ଆସିଛି ସମସ୍ତେ ଗୋଟେ ଜାଗାରେ ଯଦି ମନେକର ତମ ସ୍ଵାମୀ ତମକୁ ଯଦି ଫୁଲ ସପୋର୍ଟ କଲା। ଆଉ ଯଦି ହେସଣ୍ଟକୁ ସେତିକି ସହଯୋଗ କଲାପୋର୍ଟ କଲା କୋପସ କ
ଆପଣଙ୍କୁ ଦରକାର ସମ୍ମାନ ସେଇ ସମାନ ଟା ଆପଣଙ୍କୁ ମିଳିଗଲା। ନା ତ ଆପଣଙ୍କୋଠୁ ଭାଗ୍ୟଶାଳୀ ଆବ କେହି ନାହାଁନ୍ତି।
ସେ ସେ ଗୋଟେ ଲୋକ ଯୋଉ ଲୋକଙ୍କୁ ହଁ ସେ ଗୋଟେ ଲୋକର ଯଦି ମୁଁ ହାତ ଧରିକି ସେ ଘରକୁ ଆସ ଆଉ ସେ ଯଦି ମତେ ପୁରା ଭଲ ସେ ବୁଝିପାରୁଛି। ବାକି ଯେତେ ଜଣ ନ ବି ବୁଝନ୍ତୁ ନା ମତେ କିଛି ଫରକ ପଡିବନି ଏଣ୍ଡ ଦ ମୁେଣ୍ଟରେ ସେ ଲୋକ ହିଁ ମତେ ବୁଝିାରୁଛୁ କହିକି ତମେ ମନ ଆଉ ତମର ସମସ୍ତେ ଘରର ପାଞ୍ଚ ଜଣ ଯାକ ବୁଝୁଥିବେ ଆଉ ସେଇ ଲୋକଟା ଯଦି ନ ବୁଝୁଥିବ ନା ସେ ଘର ବି ତମ ପାଇଁ ମିିତ
ସେଇ ଜିନିଷ ଟା ମ୍ୟାଡ଼ାମ କିନ୍ତୁ ସେଇ ଜିନିଷ ଟ ନା ସମସ୍ତଙ୍କ ଦ୍ଵାରା ମାନେ ହୁଏନି
ହେଲେ କଣ କରିପାରିବା ଆମେ ଯାହାହଲେ ଗୋଟେ
କାହିଁକି ମୁଁ ବି ସେଇ ଜିନିଷଟା ଅନୁଭବ କିଲ ମାନେ ମୁଁ ଯାହା ସାଙ୍ଗରେ ରହିଛି ହଁ ସେମାନେ ବି ମତେ ମାନେ ପ୍ରଥମେ ତ ନୂଆ ନୂଆରେ ସବୁ ହଁ ହଁ ହଁ ହଁ ସବୁ ଭଲ ସବୁ ଭଲ କିନ୍ତୁ ତାପ ପରେ ଯୋଉମାନୋନ ରଙ୍ଗ ଟା ଦେଖିଛି ନା ଆଉ ମାନେ ହୁଏନି ସେଇ ଜିନିଷା
ତମେ ଯେତେ ଚେଷ୍ଟା କରିବ ଭୁଲିବା ପାଇଁ ଯେତେ ଚେଷ୍ଟା କରିବୁ ମୁଁ ଆଗ ମନେ ପକେଇବିନି ଆଗକୁ ବଢେଇବା ପାଇଁ ଚାହିଁନି ସେମାନେ ଏମିତି ଭୁଲ କରିିକ ଯାଉଥିବେ ଯେ ସବୁବେଳେ ହୃଦୟରେ ଆଘାତ ଦେଇଯାଉ
ହଁ ହଁ ତା ତାଠୁ ବି ବଡ କଷ୍ଟ ତାଠୁ ବି ବଡ କଷ୍ଟ ଏଟା ସବୁ ଥର ଆସିବ ହିଁ ଆସିବ ମାନେ ଗୋଟେଟା ଭୁଲି ପାରିବେନି ନା ଅନ୍ୟ ଦ ଦୁଖଟା ଆପଣଙ୍କ ପାଖରେ ଆସିଯିବ
ଆସିଯିବ ତ ସେମାନେ କେବେ ମତେ ଲାଗେ ନାଇଁ କି କି ଗୋଟେ ଜିନିଷ ଦେଖନ୍ତୁ ଲୋକଙ୍କର ସେଇ ଚିନ୍ତା ଧାରା ଧୀରେ ଧୀରେ ଧୀରେ ଧୀରେ କମୁଛି ଲୋକଙ୍କର ଯି ଆସୁଛି ତା ପ୍ରତି ତାଙ୍କର ବହୁତ ତୁ ଆସ ଇଏ ଆସିବ ଏମିତି କରିବ ସିଏ ଆସିବ ସେମିତି ସେଇ ଘରେ ତାଙ୍କର ଝିଅ ପଛେ ସେତିକି କାମ ନ କରୁଥାଉ କିଛି ଫରକ ପଡିବନି ବାକି ଯିଏ ଆସିବ ସି ଆମ ପୁରା ସବୁ କରି ଯିବ ତ ସେଇଟା କେବେ ସିଏ ବି ତ ଗୋଟ
ହ୍ୟାଲୋ ହ୍ୟାଲୋ ହଁ ମ୍ୟାଡ଼ାାମ ହ୍ୟାଲୋ ହ ହ ଯାଉଛୁ?
ମୋର୍ ବିି ଏନୁ ହୁଁ। ମୋର ଇନ୍ ଲସ। ମୋ-ମୋ ସିଷ୍ଟର ଇନ୍ ଲ ଅଛନ୍ତି ମୋ ସିଷ୍ଟର ଇନ୍ ଲ ମତେ କେବେ ଆଜି ପର୍ଜ। ଦିନେ କମ୍ପ୍ଲେନ କରନ୍ତି ମୋ ଭାଉ ଇନ୍ ଦ ମେନ୍ସ ମୁଁ ତାଙ୍କୁ ଶଖିକି। ପୁରା ରେସ୍ପେକ୍ଟ ଦିଏ ସେ ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ରାଗିକି।
ତୁ ପଦେ କହି ନଥାଏ, ଆଉ ସେ ବି ମତେ। ଆଜି ଯାକେ ତୁ ପଦେ କହି ନାହାଁନ୍ତି। ମୁଁ ସେତିକି ତାଙ୍କୁ ସମ୍ମାନ ଦିଏ ତାଙ୍କୁ ସେତିକି। ଇଜ୍ଜତ ଦିଏ ମୁଁ ଜାଣେ। ତ ସବୁ କିଛି ଛାଡିକି ଆସିଛନ୍ତି ମୁଁ ଯଦି ନ ଖାଇକି ଆସିଥିବି ମୋ ମା ମତେ ପଚାରିବେ ମୋ ମା ମତେ ପଚାରିବେ। ମୋ ମା ପଚାରିବେ ଖାଇଛୁ କି ନାହଁ, କଣ ଖାଇ ବାଇଟା ରଖ ନଁ ମତେ ପଚାର ତ ସେଇ ସମ୍ମାନ ଆଉ ଇଜ୍ଜତଟା ନା ଦୁଇ ଜଣ। ଠାରୁ ନବା ବହୁତ ଜରୁରୀ। ମୁଁ ତ ଜଣଙ୍କୁ ଯଦି ସମ୍ମାନ ଦେବି ବୋଲେ। ଜଣ ମତେ ଅଭିୟସଲି ଦବା ପାଇଁ ବାଧ୍ୟ। ଦବ ସେ
ଆଜ୍ଞା
ଏଇ ଚିନ୍ତାଧାରା ଲୋକଙ୍କର ଆଜିକାଲି ବହୁତ ଧୀରେ ଧୀରେ ଲୋପ୍ ପାଇଗଲାଣି ସେଇଠି ହିଁ ଅଟକିକି ସେ ଲୋପ ଟା କେମିତି ଲୋକଙ୍କ ଚିନ୍ତାଧାରା ଲୋକ ବି ଆଜିକାଲି ବହୁତ ଲୋଭି ବି ହେଇଗଲେଣି ଠିକ୍।
ଫାଇଦା ଦେଖନ୍ତି ନା ମ୍ୟାଡାମ ମୋର ଏଇ ଜିନିଷରେ ଫାଇଦା ଅଛି ତ ମୁଁ କରିବି ନହେଲେ କରିବିନି ସେହି ଜିନିଷଟା ଦେଖନ୍ତି। ନା ମ୍ୟାଡ଼ାମ ଆଉ ଆପଣ ଯଦି ସାହାଯ୍ୟ କରିବା ପାଇଁ ମନା କରି ଦିଅନ୍ତି ତାହେଲେ ତ ସିଏ ତାର ରଙ୍ଗ ଦେଖେଇଦେଲା ଆପଣଙ୍କୁ
ଆଜ୍ଞା ଠିକ ଅଛି ଚାଲନ୍ତୁ। ଥ୍ୟାଙ୍କୟୁ ସୋ ମଚ୍।
ମ୍ୟାଡ଼ାମ ବହୁତ ଭଲ ଲାଗିଲା।